ନମସ୍ତେ ପ୍ରେମିନା ଆପଣ କଣ କରୁଛନ୍ତି?
କିଛି ନାହିଁ ଜଷ୍ଟ ଏମିତି ବସିଥିଲି ଆପଣ?
ଅ ମୁଁ ବି ସେଇ ବସିଥିଲି ଆପଣ କୋଉଠି କହୁଛନ୍ତି ଆପଣଙ୍କ ଘର କୋଉଠି?
ଆମ ଘର ହଉଛି ଅନୁଗୁଲ ଆପଣଙ୍କର?
ଆମ ଘରେ ଯାଜପୁର ଆଉ ଆପଣ ଏବେ କଣ କଣ ପଢାପଢି କରୁଛନ୍ତି? ନାଇଁ ନାଇଁ ସବୁ ଯାଜପୁର ଲୋକ ଥୋଡି ପବନା।
ଆପଣଙ୍କ କଥା ତ ଲାଗୁଛି ଆପଣ ପବନା ହାଇଥିବେ ବୋଲି।
ନାଇଁ ନାଇଁ ବିଲକୁଲ ନାଇଁ ତମକୁ ଏମତି କି ଲାଗୁଛି କିନ୍ତୁ ସେମିତି କିଛି ବି ନୁହଁ।
ଆଚ୍ଛା ଜୀ
ଆଉ କଣ ଖାଇଛନ୍ତି?
କାଇଁ କଣ ଖାଇମି ଆଉ ଖାଇଦେ ପି ତ ଦେଲେ ସିନା ଖାଇମି।
କାଇଁ ଆପଣଙ୍କ ଘର ଆଡେ ଅନୁକୁଲ ଆଡେ କଣ ଖାଇବାକୁ ନାାଇଁ।
ଆ ଭୁବନେଶ୍ଵରରେ ଅଛି ନା ସେଥିପାଇଁ ସ୍ମାର୍ଟ ସି ଟିକେ ଖାଇବା ଅ ଭାବ ଏବେ।
ଆଚ୍ଛା ଆପଣ ତାହେଲେ ଏବେ ଭୁବନେଶ୍ରରେ ପଢୁଛନ୍ତି ରାଜଧାନୀରେ ପଢିକି ରାଜଧାନୀ କଥା ଆଉ
ଆଚ୍ଛା ହାଁ ଜି
ଆଜ୍ଞା, ଆଉ ଆପଣଙ୍କର ଘର ଲୋକ ବାପା ମା ଭାଇ ଭଉଣୀ ସମସ୍ତେ ଭଲ?
ମୋର କେହି ନାହାନ୍ତି ପା।
ଆଛା, ଆପଣ ମାନେ ନାହାନ୍ତି ମାନେ ସରି କିଛି ଯଦି ଖରାପ ଭାବିବେନି।
ହ ଆ-ଆ ବା ମାନେ ଏଇଠି କେହି ନାହାନ୍ତି ସମସ୍ତେ ଘରେ ଅଛନ୍ତି।
ଆପଣ ତ ଭାରି ମଜାକିଆ ଅଛନ୍ତି, ଏଇଠି କେହି ନାହାନ୍ତି ସେଇଠି ଅଛନ୍ତି।
ଆପଣ କହିବା କଥା ନା ଘରେ ସମସ୍ତେ କେମିତି ଅଛନ୍ତି ଆପଣ କହିଲେ ଏଁ-ଏଁ-ଏଁ ଇ-ଇ-ଇ ଅଛନ୍ତି କି ନାଇଁ, କିଏ ନାହାନ୍ତି ଘରେ ଅଛନ୍ତି।
ଆଚ୍ଛା ହଉ ଆଉ।
ହଁ।
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ ଜାଣିବା। ଆପଣ ଯଦି ମୋ ସହିତ କଥା ହେଇ ଆପଣ କଣ ଏତେ କଥା କହିବେ ହଉ ତାହେଲେ ଏବେ କୁହନ୍ତୁ ଦଶ ମିନିଟ୍ କୋଡିଏ ମିନିଟ୍ ଆପଣଙ୍କ ସହିତ ଟାଇମ୍ ଦବା କୁହନ୍ତୁ।
ଆପଣ ଟାଇମ୍ ଦେବେ ନା?
ଆଜ୍ଞା ନିଶ୍ଚିନ୍ତ।
ମୁଁ ତ ୱେଟ୍ କରୁଥିଲି ଆପଣ କେତେବେଳେ ଟାଇମ୍ ଦେବେ ଆଉ
ଆଜ୍ଞା ଗୋଟେ ଭଲ ବନ୍ଧୁଟିଏ ପାଇବେ ବାନ୍ଧବୀଟିଏ ପାଇବେ।
ଯାହା ହେଉ ବନ୍ଧୁଟିଏ ଖୋଜୁ ଖୋଜୁ ପାଇଲି ଯାଆ
ନାଇଁ ବାନ୍ଧବୀ, ଆପଣ ମୋର ବାନ୍ଧବୀ ହେ ହେବେ, ମୁଁ ବି ଆପଣଙ୍କର ବାନ୍ଧବୀ ହେବି। ଆପଣ ବହୁତ ସୁୁରିଲା ଲାଗୁଛି।
ଉଁ ଥ୍ୟାଙ୍କ୍ ୟୁ ବହୁତ ଅଶେଷ୍ ଅଶେଷ୍ ଧନ୍ୟବାଦ।
ଧନ୍ୟବାଦ। ଆଉ କଣ ଖାଇବା ଆଜି ଆପଣଙ୍କର? ହଁ କଣ ହିଁ ଖାଇବି। ହଁ କଣ ହିଁ ଖାଇବି ମୁଁ ବି ସେଇ ଦେଶୀ ଛୁଆ ପଖାଳ ହିଁ ଖାଇଛି।
ଆଛା। ଆପଣଙ୍କ କଥାର ଏନର୍ ର୍ଜିରୁ ଜଣା ପଡି ଯାଉଛି ଆପଣ ଆଜି ପଖାଳ ଖାଇଥିବେ ପେଟେ।
ଆଜ୍ଞା ଦେଶୀ ତ ଦେଶୀ ତ ଦେଶୀ ହିଁ ନା।
ଦେଶୀ ତ ଦେଶୀ ହୋତି ହୈ।
ଆଜ୍ଞା।
ଆଜ୍ଞା, ଆଉ ଆପଣଙ୍କ ଘରେ ଆଣ୍ଟି କଣ କରୁଛନ୍ତି?
ଆମ ଘରେ ମା ଏବେ ସିଲେଇ କରୁଛନ୍ତି। ଆଉ ଜେଜେ ଜେଜେମା ଅଛନ୍ତି। ହଁ ଶିଖିବି ଆଉ
କେବେ ଶିଖିବେ, ବାହା ହେଇକି ଶାଶୁଘରକୁ ଯାଇ ସାରିଲା ପରେ ନା।
ଆଜ୍ଞା।
ହଁ।
ଦରକାର ନାହିଁ ସେ ସବୁ ଆଜ୍ଞା ବ୍ୟାଗ୍ ଗ୍ରାଉଣ୍ଡରେ ନଏଜ ଯୋଗୁ ଆପଣଙ୍କୁ କ୍ଷମା ମାଗୁଛୁ।
ନିଶ୍ଚିନ୍ତ ନିଶ୍ଚିନ୍ତ କିଛି
ନେ ନେ ମୋ ଫୋନ୍ ନେ। ହ୍ୟାଲୋ। କାଇଁ କିଲୋ ଟାୱର୍ ପାଉନି। ନାଇଁ କ୍ଷମା ଚାହୁଁଛି ଆଜ୍ଞା କୁହନ୍ତୁ।
ହଁ। ଆଉ
ସେ ଟିକେ ଜାଣିନାହାନ୍ତି ନା ସେ ଟିକେ ମୁଁ ବାଡିଆଡେ ଅ ଅଛି ତ ଘରର ବାରିପଟେ ବର୍ଷା ବି ହଉଛି ସେଥି
ଆଛା ଆପଣ ମୋ ପାଇଁ ବର୍ଷ ରେ ଭିଜି ଭିଜି କଥାହଉଛନ୍ତି
ଇହା ହାଁ ହାଁ କରିବାକୁ ପଡିବ ଆଉ
ଆଚ୍ଛା ଏତେ ଭଲ ପାଉଚ।
ହଁ ପ୍ରଥମ କଲ୍ ରେ ତ ଭଲ ଅ ଭଲ ଆପଣଙ୍କର କଥାବାର୍ତ୍ତା ଲାଗୁଛି। ବେଳି
ଭଲ ପାଇବେ ଆପଣଙ୍କ ମୋ ପ୍ରତି ମୋ କଥାରୁ ଆପଣଙ୍କର ଇନକମ ଖଣ୍ଡିକ ହଉଛି ଆଉ ନା।
ଆଜ୍ଞା ବୁଝି ହେଲାନି।
ନା ଆପଣ ମୋ କଥା ଏବେ ଟିକେ ବୁଝି ପାରିବେନି ଧୀରେ ଧୀରେ କଥା ହୁଅନ୍ତୁ ତାପରେ ବୁଝିଯିବେ।
ଆଜ୍ଞା ଆଜି ମୋ ସହିତ ଗୋଟେ ବଢିଆ ଜିନିଷ ହଉଛି ମୁଁ ଆପଣଙ୍କ ସହିତ ସେୟାର କରିପାରିବି।
ନିଶ୍ଚିନ୍ତ।
ଆଜି ମୋର ଜଣେ ସାନ ଭଉଣୀ ହେବେ ଆ ସିଏ ମତେ ପଠେଇଚନ୍ତି। ଗିଫ୍ଟ ମୋ ବାର୍ଡେ ଆସୁଛି ତ ମୋ ଜନ୍ମଦି ଦିନ ସେଥିଲାଗି ସିଏ ଆଜ୍ଞା। ଥ୍ୟାଙ୍କ ଧନ୍ୟବାଦ ମୋ ଜନ୍ମଦିନ ଆର ମାସ ଅ ଶ୍ରାବଣ ମାସ ପଚିଶ ତାରିଖ ଦିନ।
ଆଚ୍ଛା।
ଆଜ୍ଞା ଆପଣଙ୍କ ଜନ୍ମ ଦିବସ କେବେ?
ମୋର ଜନ୍ମ ଦିବସ ଅକ୍ଟୋବର ଉଣେଇଶି।
ଆଚ୍ଛା ଆପଣ ତାହେନେ ଦୁର୍ଗା ମାଙ୍କ ମାସରେ ଜନ୍ମ ଆଉ।
ଆମେ ଦୁର୍ଗାଷ୍ଟମୀ ଦିନ ହିଁ ଜନ୍ମ।
ଆଚ୍ଛା ଆଚ୍ଛା ଅନେକ ଅନେକ ଶୁଭ କାମନା।
ଥ୍ୟାଙ୍କ ୟୁ।
ଆଜ୍ଞା।
ଆପଣଙ୍କ ଖୁସିର କୁହନ୍ତୁ।
ହଁ ମତେ ନା ବହୁଥି ବହୁତ। ଇ ଖୁସି ଲାଗୁଛି ଆ ମୋ ଭଉଣୀ ମୋଠୁ ଦୂରରେ ଅଛି ବଟ୍ ସେ ତା ତଥାପି ତାର ଚେଷ୍ଟା କରିକି ସିଏ ତାର ସିଏ ବି ଏବେ ପାଠ ପଢୁଛନ୍ତି ନା ସିଏ କେତେ ଛୋଟ ଟା ସିଏ ତଥାପି ତା ଅ ବୁଦ୍ଧି ଖଟେଇକି ପଇସା ସଞ୍ଚୟ କରିକି ମୋ ପାଇଁ ପଇସା ଦେଇଛି ମାନେ ଦେଇଛି ଇଅର୍ ଫୋନ୍ କାନ ଯ ର ଆଜ୍ଞା ଆଜ୍ଞା ହୁଁ ହୁଁ। ଆଜ୍ଞା ସେ ପଠେଇଛନ୍ତି ଆଉ ମତେ ବହୁତ ହି ଖୁସି ଲାଗିଲା ସେଥିପାଇଁ ମନ ଟା ବି ଖୁସି ଅଛି ଆଉ ଆପଣଙ୍କ ବିଷୟରେ କିଛି କୁହନ୍ତୁ ଆଜ୍ଞା।
ଆମ ବିଷୟରେ କଣ କରିବୁ ଆମର ବି ଜଣେ ଦିଦିଙ୍କର ଜନ୍ମଦିନ ଆସୁଛି ତ ଭାବୁଛୁ କଣ ଦବୁ ଗିଫ୍ଟି ଆ ଏଇ ରିସେଣ୍ଟ ପହର ଦିନ।
ଆରେ ବା ଆପଣଙ୍କ ଭଉଣୀଙ୍କୁ ମୋ ତରଫରୁ ବି ଜନ୍ମଦିନର ଶୁଭ କାମନା ଜଣେଇବେ।
ନିଶ୍ଚିନ୍ତ ନିଶ୍ଚିନ୍ତ ଏଇଟା ଫୋନ ପେ ନମ୍ବର ଆପଣ ଯଦି ଚାହିଁବେ କିଛି ଗିଫ୍ଟ ପଠେଇ ପାରିବେ।
ହଁ ହଁ ଏତିକି ନିଜର ଭାବି ଏତେ ବଡ କଥା କହିଥିବାରୁ ମୁଁ ତାକୁ ଅନ୍ତର ର ସହିତ ଗ୍ରହଣ କରୁଛି ପକ୍କା ମୁଁ କିଛି ନା କିଛି
କାହିଁକି ଆପଣ କାହିଁକି ଏମିତି ଭାବୁଛନ୍ତି ଆପଣ ବ୍ୟସ୍ତ ହୁଅନ୍ତୁ ନି କିଛି ପଠାଏ ନ ପଠାଏ ମୋ ମନରେ ମୁଁ ଭଗବାନଙ୍କ ପାଖକୁ ପ୍ରାର୍ଥନା ନା କରିବି ଭଉଣୀଙ୍କର ଭଲ ଦିନ ଯିବ ଧନ୍ୟବାଦ।
ଆଛା ଧନ୍ୟବାଦ। ଆପଣ ତ ରେଲୱେ ଷ୍ଟେସନରେ କହିଲେ ତାଙ୍କର ଭଲ କହୁଛନ୍ତି।
ଆ
ଗାଡି ନମ୍ବର ଦୁଇ ଆଠ ଚାରି ପାଞ୍ଚ ଶୂନ ବର୍ତ୍ତମାନ ଏକ ନମ୍ବର ପ୍ଲାଟଫର୍ମ ରେ ଆସିକି ପହଞ୍ଚି ଯାଇଅଛି, ଧନ୍ୟବାଦ।
ସୁନ୍ଦର ମୋଠୁ ବି ବହୁତ ବହୁତ
ଆପଣ ଏବେ ଜାଣିଲେ ନା
ହେ ହେ ହେ ହେ ଆପଣଙ୍କ ହସ ଟା ବି ଆହୁରି ସୁନ୍ଦର ଚ ଚଲ ଲଗେଇ ଦଉଛି କଥାରେ ଆଜ୍ଞା ଆଉ କଣ କୁହନ୍ତୁ? ଆପଣଙ୍କ ଦିନଟି ଆଜି କେମିତି କଟିଛି ଆପଣ ଯଦି ଖୁସି ହେବେ ମତେ କହିକି ତାହେଲେ କହିପାରିବେ।
ସେ ବି କଟିଛି ନୋକଝୋକ ରେ ବି କଟିଛି ଆଉ କଣ?
ହଁ ନୋକ ଛୋପ ତ ହବ ହିଁ ହସ ମଜାକ ତ ଖୁସି ହବା ଦରକାର ଲାଇଫ
ଅଭିୟସ୍ଲି ଯୋଉଠି ଭଲ ପାଇବା ସେଠି ଝଗଡା ବି ଅ ସେ ଯୋଉଟେ ଝଗଡା ନାଇଁ ସେଠି ଭଲ ପାଇବା ନାଇଁ
ଏକଦମ ଠିକ୍ କଥା କହିଲେ ଏତେ ସୁନ୍ଦର କଥା ସବୁ କୋଉଠି ଶିଖୁଛନ୍ତି ଆପଣ?
ସବୁ ଏକ୍ସପିରିଏନ୍ସ୍ ମୁ
ହଁ ଆରେ ବା ଆପଣଙ୍କର ବୟସ ଏତେ କମ୍ କିନ୍ତୁ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ସୁନ୍ଦର ଲାଗୁଛି।
ହୁଁ କେବେ ଯଦି ଡିମୋଟିଭେଟର ହୁଏ ତ ଆପଣ କଲ୍ କରିପାରିବେ ଏମତି ମୋଟିଭେଟ୍ କରିବି ଆଉ ଲାଇଫ୍‌ରେ ଡିମୋଟିଭେଟ୍ ହେବେନି।
ଆଜ୍ଞା ଆଶା କରିବି ଆମର କଥାବାର୍ତ୍ତା ଆପଣଙ୍କୁ ବି ଭଲ ଲାଗିଥିବ ମୋ କଥାବାର୍ତ୍ତା ଟି
ନିଶ୍ଚୟ ବହୁତ ହିଁ ଭଲ ଲାଗିଲା ଯୋଉଟା ଆପଣ କହିଲା ଆପଣ ସାନ ଭଉଣୀଙ୍କ ବିଷୟରେ
ଆଛା ଥ୍ୟାଙ୍କ୍ ୟୁ।
ସେ କଣ ତମେ ନିଜ ଭଉନି ନା ତମେ କେତେ ଭାଇଭଉଣୀ?
ଆରେ ଆକ୍ଚୁଆଲି ନିଜର ନହେଲେ କଣ ହେଲା ବହୁତ୍ ଜିନିଷ ନିଜର ବି ହେଇନଥାଏ କିନ୍ତୁ ନିଜର ଲାଗି ଯାଇଥାଏ ଯୋଉଟା କି ଭଗବାନଙ୍କ କୃପା ଅ ଆଉ ଜଣଙ୍କ ମା ପେଟରୁ ହେଲେ କଣ ହେଲା ଭଲ ପାଇବାଟା ତ ଏମିତି ଦେଖିକି ହୁଏନି ନା ନିଜର କି ପର ସେ ନିଜର ଠୁ ବି ଅଧିକ ଆଜ୍ଞା। ଆଜ୍ଞା।
ଭଲ ତମେ ସବୁ ଭଉଣୀ ବହୁତ ଭାଗ୍ୟବାନ ବହୁତ ଭାଗ୍ୟବାନ। ତମ୍ ପରି ଭଉଣୀ ପାଇଥିଵ ସେ।
ନାଇଁ ମୁଁ ବି ଅନେକ ଭାଗ୍ୟବାନ ତାପରି ଭଉଣୀ ପାଇଛି ଭୋଳାନାଥଙ୍କର ଭଉଣୀ ବତ ବହୁତ ଧନ୍ୟବାଦ ଏଭଳିଆ ଛୋଟ ଛୁଆ ଟି ଯିଏକି ମତେ ଏତେ ଭଲ ପାଉଛି ଆ। ଆଇ କାଣ୍ଟ ଏକ୍ସପ୍ଲେନ୍, ମୁଁ ଆପଣଙ୍କୁ ବୟାନ ବି କରିପାରିବିନି ସବୁ
ସେତିକି ଝଗଡା ବି ହଉଥିବ ତମ ମାନଂକର ଭିତରେ ଯେତିକି ଜଣା ପଡୁଛି
ଆଜ୍ଞା ମୁଁ ବି ତ ମୋ ଭାଇଙ୍କ ସହିତ ବି ବହୁତ ହି ଝଗଡା କରେ ଏମିତି ଗୋଟେ କାହାଣୀ କହିଲି ଆପଣଙ୍କର ତ ମୁଣ୍ଡ ଖରାପ ହେଇଯିବ, ଛୋଟବେଳେ ମୋ ଭାଇ କ ମୁଁ ବାସ୍ ଗୋଟେ ଶୋଇଥିଲା ସେ ଛାତିକୁ ଗୋଇଠା ମାରି ଦେଇଥିଲି ଆଉ ତାକୁ ସେଇଟା ବହୁତ ହି କଷ୍ଟ ହେଇଥିଲା ଆଉ ସେଥିଲାଗି ସେ ମୋ ସହିତ କଥା ହେଇନଥିଲା ପ୍ରଥମ ଥର ଆମ ଜୀବନ ଏମିତି ହେଇଥିଲା ଆଉ ମୁଁ ଗୋଟେ ବିସ୍କୁଟ ଟେ ଆଣିଥିଲି ମୁଁ ଏମତି କାନ୍ଦିକି ତାକୁ କହୁଛି ଭାଇନେ ଖା ତାପରେ ପୁଣି ଆମର ହେଇଗଲା ସବୁ ଠିକ୍ ଠାକ୍ ସେ ମୋ ଧରିକ କାନ୍ଦିଲା ମୁଁ ବି କାନ୍ଦିଲି ମୋ ମା ଆମକୁ ହୁଏ ଏ ଏତେ ସବୁବେଳେ ଭଲ ଲାଗ ରୁହ ଝଗଡା ଲାଗ ପଛେ
ଆଚ୍ଛା।
ଆଜ୍ଞା ସେ ଝିଅଟି ସେ ଝିଅଟି ମୋ ଫ୍ୟାମିଲି ସହିତ ବି ମୋ ପରିବାର ସହିତ ବି ତାର ଭଲ କଥାବାର୍ତ୍ତା ଭଲ ଝିଅଟି।
ଆଚ୍ଛା ହଉ ଆଉ ହଉ ଆଜ୍ଞା ମୁଁ ରଖୁ ମୁଁ ଆପଣଙ୍କୁ ମୋ ଆଡୁ ଟିକେ କଲ୍ କରୁଛି ଟିକେ ଆପଣ ରିସିଭ୍ କରିପାରିବେ।
ଆଚୁଆଲି ମୋର ନା ସେଇଟା ସରିଯାଇଛି ଶୋ କ୍ଷମା ପ୍ରାର୍ଥନା। କରିବି ଆପଣଙ୍କ ସହିତ କଥା ହେଇକି ମୋ ଦିନଟି ବହୁତ୍ ହିଁ ଖୁସି ରେ କଟିଲା ଜୟ ଜଗନ୍ନାଥ ରଖୁଛି।